ହଁ ମ୍ୟାଡ଼ମ ସୁଭିଲା ମୋ କ ସାଉଣ୍ଡ।
ଶୁଭିଲା କି ତମ କଥା ଶୁଭୁଛି।
ଆଛା ହଉ। ସେତେବେଳେ କଟିଗଲା କଣ ଶୁଭିଲାନି ତ
ହଁ ନେଟୱାର୍କ ପ୍ରୋବ୍ଲେମ୍ ଥିବ ଆଉ
ଆଜ୍ଞା।
ହଁ ଭଲ
ଆଉ ଆପଣ କେମିତି ଅଛନ୍ତି? ହଁ ମୁଁ ବି ଭଲ ଅଛି। ଆଉ ଘରେ ସ ସମସ୍ତେ କେମିତି ଅଛନ୍ତି?
କିଆମେ ଅଡିଓ କଲେ କଥା ହୁଏ ସେଟା ମୋ ରେସପନ୍ସ ତମକୁ ଶୁଭା ହବ କି?
ଆଜ୍ଞା।
ଅ ମ୍ୟାଡାାମ କଣ କରୁଥିଲେ?
ଏଇ ରୁଟି ହଁ ଏଇ ରୁଟି ରୁଟି କରୁଥୀଲି ତମର ଆଜି କଣ ସ୍
ଆଛା ଵିଜ ସ୍ପେଶାଆଲ ମଙ୍ଗଳବାର କଣ ସ୍ପେଶାଲ ଖାଲି ରୁଟି ଆଉ ଭେଣ୍ଡି ଭଜା ହେଇ ଥିଲା ଗୋ ଆଜ୍ଞା ଆମର ଆଜି ବିନା ପିଆଜ ରସୁଣ ହୁଏ ନା ଆଜି ମମି ମଙ୍ଗଳା ପୂଜା କରନ୍ତି ନ୍ତି
ହଁ ହଁ ହଁ ହଁ।
ଦିନି ଆଉ କା ଏତିକି ବୋଧେ କମ ଆଜ୍ଞା।
ନନଭେଜ ହେଲେ ହିଁ ସ୍ପେ ସିଆଲ କୁହା କୁହା ହବନି
ହଁ।
ହୁଁ ହୁଁ।
ଖରା ଦିନେ ଆଉ କିଛି ମାନେ ସ୍ପେ ଡିସେସ୍ ବି କରିବାକୁ ଇଚ୍ଛା ହଉନି।
ଟଳ ଆଳୁ ଭ
ଆଚ୍ଛା। ଆଉ ଖରା ଦିନ ବି ବେଶୀ ରାନ୍ଧିବାକୁ ଇଚ୍ଛା ହଉନି ତରକାରୀ ଫର୍କରି। ହୁଁ ମୋ ମମି ତ ଚିଡ ଚିଡ ହଉଥିବେ କଣ କରିବି କଣ କରିବି? ତୁ ମୋର ହେଲ୍ପ କରନୁ ଆସିକି।
ହଁ ହଁ। ରହୁଛ
ହଁ ଆମର ଗ୍ରାଜୁଏସନ ଚାଲିଛି ତ।
ଆ କଣ କଉ ଓୟର୍ ଆର୍ଟସ୍ କମର୍ସ କଣ?
ନା ସାଇନ୍ସ ରେ କରିଛି।
ଚାଲଚି ଠିକରେ
ହଁ। ହଁ ଏବେ ତ ଛୁଟି ଅଛି ଖରା ଛୁଟି ଷୋହଳ ରେ ଖୋଲିବ କଲେଜ। ଯିବା ମିଶିକି ଆଉ।
ହଁ।
ହୁଁ।
ଓ ହୋ। ପଟାନ ତାପରେ ଚାକରି। ତାପରେ ମ୍ୟାରେଜ କଥା ତ ଦୂର
ହୁଁ
ରେ ଅଛି।
ହୁଁ ଏବେ ତ ଇଚ୍ଛା ହି ନାଇଁ ମୋତେ ମ୍ୟାରେରେଜ କରିବା ପାଇଁ କଣ କରିବା। ଟାଇମ୍ ଆସିଲେ କରିବି ଆଉ।
ହୁଁ ସମସ୍ତେ ସେମିତି କୁହନ୍ତି ପୁଣି ରିବାଜ ଅଛି ନା। ନି କମ ଅଛି ବେତରକାର କିନ୍ତୁ ଆଗ ଚାକିରି ଚାକିରି କରିଲା କରି ସାରିଲା ପରେ ବାହାହେବ ସତ।
ହୁଁ ଆଉ କିଛି ଅପ୍ସନ ହଁ ଆଉ କିଛି ଅପ୍ସନ ହିଁ ନାଇଁ ଆମର ମ୍ୟାରେଜ ଅପସନ୍ ଲାଷ୍ଟ। ହୁଁ।
ହୁଁ କାରଣ ଏବେ ତ ଯେମିତି ହେଲାଣି ଇ ମାନେ ଯେମତି ଚାଲି ଆଗ ଚାକିରି କରି ନିଜ ଗୋଡରେ ଠିଆ ହବ ତାପରେ ବାପ ମାଙ୍କୁ କହିବ କି ବାହା ଆଗ କଥା ନହେଲେ ଏବେ
ହଁ।
କେତେବେଳେ ବି କିଛି କିଛି ବି ହେଇବ ସବୁ କରିଥିବ ତାହେଲେ ହିଁ ଠିକ। ତିହେଲେ ହେଲ୍ପ କର ସ ସବୁ କର ସବୁ ସେବା କର ସବୁ କିନ୍ତୁ ଚାକିଟା କଲେ କଣ ତମେ ମାନେ ଆଗକୁ କଣ ହବ କେହି କିଛି ଜାଣିନାହାନ୍ତି ନା ନିଜ ଗୋଡ଼ରେ ନିଜେ ଠିଆ ହବାଟା ତ ସବୁ ଠୁ ପୁଅ ମାନେ ଅପେକ୍ଷା ଝିଅ ମାନେ। ତେ ସ୍ମାର୍ଟ ହେଲେଣି। ଥିପାଇଁ ଆଗ୍ରହ କିଲେଣି । ମାନେ ଝିଅ ମଙ୍କ ପାଇଁକା ବି ବହୁତ ସାରା ତ ଆଗ ନିଜ ଲାଇଫ
ହଁ ଏବେ ତ ବହୁତ ସାରା ବାହାରିଲାଣି ହଁ । ଏବେ ତ ଝିଅ ମାନଙ୍କ ପାଇଁ ବହୁତ ସାରା ବାହାରିଲାଣି। ଆଉ ଏତେ ସୁବିଧା ଦେଇକି ବି ଯଦି ଚାକିରି ନ ହେଲା ତାହେଲେ କଣ।
ହଁ ହୁଁ ଚେଷ୍ଟା କିନ୍ତୁ କରିବା ଦରକାର ଚେଷ୍ଟା କେବେ ଛାଡିବନି। କାରଣ ଏତେ ଅପରଚୁନିଟି ମିଳୁଛି ପୁଅ ମାନଙ୍କ ଅପେକ୍ଷା ତମେ ଘରେ ବସି ବିି କାମ କରି ପାରିବ ପଇସା ଇନ କମ କରିପାରିବ ସେ ଅପ ଚୁନିଟି ଏବେ ଏଇ କୋରୋନା ପରେ ୱାର୍କ ଫ୍ରମ ହୋମ ମାନେ ଘରେ ବସି କାମ କରିବୁ ମାନେ ସବୁଠୁ ବଢିଆ ସୁବିଧା।
ହଁଁ ବହୁତ ସାରା କମ୍ପ୍ୟୁଟର କାମ ଗୁରା ବାହାରୁଛି ନା।
ହଁ ତ ସେଇଟା ଗୋଟେ ଭଲ ସୁ ବିଧା । ପାଠ ପଢା ଟା ବି ଜରୁରୀ। ଏବେ ତ ପାଠ ଚାଲିଛି ଆଗକୁ ସବୁ କିଛି କରିପାରିବା ସବୁ । କିଛି କିଛି ବାପ ମାଙ୍କୁ ସାହାଯ୍ୟ
ହୁଁ ପାଠ ପଢେଇବା ସହିତ କିଛି ମାନେ ସାଇଡି ହଁ। ନା ପାଠ ପଢା ସହିତ କିଛି ସାଇଡ ଏର୍ଣିଂ । କଲେ ଭଲ ଆଉ। ମାନେ ହାତ
ହୁଁ ନିଜ ଖର୍ଚ୍ଚ ତ ନିଯେ ଗୋଟେ କରିପାରିବ। ବ ନା। ହଁ ମାଗିବା ବାପ ମା ବି ପାଠ ପଢିବା ପାଇଁ ବି ତମର ଯାହା ବି ହେଉ ଝିଅ ଝିଅ ବମାନଙ୍କର ଡ୍ରେସ୍ ତାଙ୍କର ସବୁ ୱିକନେସ୍ ବାହାରେ ସାଙ୍ଗମାନଙ୍କ ସହିତ ଯିବ ଖାଇବା ପିଇବ ଖର୍ଚ୍ଚ ନ କରିକି କାରଣ ସେମାନେ । ମାନେ ପଢିଆ ଇନକମ କରିକି ତମକୁ ଚଳେଇବେ।
ହୁଁ ସେଇଟା ବି ପୁଣି
ପଇସା
ହଁ ପୁଣି ଆମର ପ୍ରାକ୍ଟିକାଲ। ପ୍ରାକ୍ଟିକାଲ ଇଣ୍ଟନସିପ ଇଏ ପ୍ରୋଜେକ୍ଟରେ ହିଁ ଆମର ଅଧା ପଇସା ପଳଳୋଉଚି କିଏ ମାଗିବ ପ୍ୟାରେଣ୍ଟସକୁ ବା ପାଞ୍ଚ ଟଙ୍କା ଦିଅ ହଜାର ଟଙ୍କା ଦିଅ। ନିଜେ ହାତରେ ଗୋଟେ ଲାଗିଲେ ଭଲ।
ତମେ ସେଇ ନିଜ ହାତରୁ କିଛି ବି ଗୋଟେ
ହଁ
ତମ ଘରେ ଖୁସି ହେବେ।
ହଁ ଆକଚ୍ୟୁଲି ଏ ଘର ଲୋକକୁ ସବୁବେଳେ ମତେ ମାଗିବା ଜମା ଇଚ୍ଛା ହିଁ ହୋଉନି କିଏ ମାଗିବ ଗୋଟେ। ଆଗରୁ ଛୋଟ ଥିଲି ମା ମାଗୁଥିଲି ଏବେ ତ ମାନେ ସବୁବେଳେ ମାଗିବାକୁ ଇଚ୍ଛା ହୋଉନି। ଜାହା ନି ଜ ଖର୍ଚ୍ଚ ନିଜେ କଲେ ଭଲ।
ନୂଆ ସାଇଟରେ ତମେ ଛୁଆମାନେ ଘରେ ବସିକି କୁଆଡେ ଯିବାର ନାହିଁ ଘରେ ବସିକି ବି ପଢେଇ ପାରିବ ଛୋଟ ଛୋଟ ଛୁଆ ଙ୍କୁ ଏମିତି କଣ ହବ। କିଏ ପଠେଇବ ମାନେ କୁଆଡେ ନ ଗଲେ। ତମେ ତ ଫ୍ରି ରହୁଚ ଛୁଆଙ୍କୁ ପଢେଇଲେ ବି ତମର ବି ମାନେ ପଢି ଆସ ଛୁଆ ମାନଙ୍କୁ ଦେଖେଇଲ। ତମକୁ ବି ଟାଇମ ଦେଲ ସେଇଟା ତମକୁ ଇଏ ପଇସା ବି ପଇସା ମିଳିଲା ତମର ବି ପାଠରେ ବି ସବୁ କି କିଛି ଆଇଡିଆ କାରଣ ଛୁଆଙ୍କୁ ପଢେଇଲେ ତମ
ହଁ।
ତାପରେ ବି ମାଇଣ୍ଡର ଫାଇଲ ଗୋଟେ ବି ଆଗକୁ ଇଏ ହବ ଏଟା ବି ସବୁଠୁ
ହଁ ଯୋଉମାନଙ୍କର ଫୁଣି ହୁଁ।
ହୁଁ କଲେ। ସେ ଟାଇମ ରେ ବି ଇନକମ୍ କରୁଥିଲି ମାନେ ବେଶୀ ନହେଲେ ବି ଅଳ୍ପ କିଛି ଇଏ ଫିଏ ରେ ପଳେଇବ ଅଟୋ ରେ କୁଆଡେ ଯିବା। ଆସିବା ଆପଣ ତମ ଦ୍ଵାରା ହେଇଯିବନା। ବାପ ମା ଏତେ ଭଲ ପାଆନ୍ତିନି କଣ ଏତେ ପଇସା ନେଇ ବୁଲାବୁଲି କିଏ କଣ କିଛି ଗୋଟେ ଖର୍ଚ୍ଚ ଆଉ
ହଁ ପୁଣି ସେଇଟା କଲେ ବି ଯାହାର ବି ଟିଚର ଲେକ୍ଚର ହେବାର ଇଛା ଅଛି ଗୋଟେ ଲେ ଏକ୍ସପିରିଏନ୍ସ ରହିଲା ଆଉ।
ହୁଁ ସେଟାବି ଛୋଟ ପିଲାମାନେ ପ୍ରାୟତ ଏବେ ଟିଚର ପାଇଁ କା କଣ ଟିଚର ମାନଙ୍କ ପାଇଁକା ବୋହୁତ ବଢିଆ ସୁବିଧା ଛୁଟି ଫୁ ସେରା ମିିଲିଲା। ପିଲାଙ୍କୁ ଯଦି ଗମେଣ୍ଟ ହେଇଗଲା ତ ଭଲ ଭଲ ଆଉ ପ୍ରାଇଭେଟ ଉରହଫ୍ଔଉଓବି ପଇସା ମିଳୁଛି। କିନ୍ତୁ ଏକ୍ସପିରିଏନ୍ସ ହେଇଗଲେ ଟିକେ ବେଶୀ
ହଁ ଗଭମେଣ୍ଟରେଚୁଲି ଭଲ ମାନେ ସେମାନେ ମନ ଇଚ୍ଛା ଆସୁଛନ୍ତି। ଆମ କଲେଜ ଲେକ୍ଚର ଯାକ ମାନେ ପୁରା ଭିଆଇବି ଭଳିଆ ଆସୁଛନ୍ତି। କାର ରେ ଇଛା ହେଲେ କ୍ଲାସ କରିବେ ନହେଲେ ବସିବେ ସେ କ୍ୟାବ ରେ ଆଉ କଣ? ପ୍ରାଇଭେଟ କଣ ତମକୁ ଏତିକି ଟାଇମରେ ଆସିବାକୁ ପଡିବ ନହଲେ ସାଲାରି କଟ ଗମେଣ୍ଟ କିଏ ପଚାରୁଛି ଆସ କି ନଆସ । ତ
ହଁ। ହୁଁ ହୁଁ ହଁ କିନ୍ତୁ ଗମେଣ୍ଟ ଚାକିରୀ ଗମେଣ୍ଟ ଚାକିରି ଆଉ।
ହଁ। ଗମେଣ୍ଟ ଗମେଣ୍ଟ କିଏ କହିପାରିବନି । ଗମେଣ୍ଟ ଗମେଣ୍ଟ ଯାହାଦ୍ୱାରା ରେସପେକ୍ଟଫୁଲ୍ ଅଛି ସାଲାରୀ ବି ଭଲ। ପ୍ରାଇଭେଟ ବି ରେସପେକ୍ଟ ଅଛି କିନ୍ତୁ ତାଙ୍କର ବେଶୀ ମାନେ
ହୁଁ।
ଉଁ ହୁଁ।
ହ ସେଇଟା ସମସ୍ତେ କହିବେ ଏଇ ଗମେଣ୍ଟ ଚାକି ଚାକିରୀ ଯୋଉ ପିଅନ ଚାକିରି କଲେ ବି ଗର୍ମେଣ୍ଟ ଚାକିରୀ। ଗମେଣ୍ଟ ଏପ୍ଲୋଇ ମାନେ ବହୁତ ବଢିଆ ସମସ୍ତେ କହିବେ ସେ ଯାହା ଯାହା ବି ଚାକିରି କିନ୍ତୁ ଭାଗ୍ୟରେ ଥିଲେ ହାଲୋ।
ହଁ ସେମାନେ ଉପରୁ ମାଲ କାଢୁନାହାଁନ୍ତି କି ପିଅନ ମାନେ
ହ ହୁଁ।
ହୁଁ। ଏମାନଙ୍କର ବି ସାଲେରୀ କମ ନାଇଁ ସେମାନେ ଯଦି ସାଲାରୀ ମିଳୁଥିବ ପୁଣି ବାହାରୁ
ହୁଁ ହୁଁ।
ଗମେଣ୍ଟ ରେ ଗୋଟେ ଚାକିରୀ କରୁଛ ମାନେ ସବୁ ସୁବିଧା ।
ଧରନ୍ତି ବହୁତ ସାରା ହେଲ୍ପ ମିଳେ ତାଙ୍କୁ ପଇସା ପତ୍ର ଅନୁସାରେ ହେଲ୍ପ ମିଳେ ତ ପିଅନ ଚାକିରି ବି କମତି
ହଁ ତ ସେୟା।
ହୁଁ ହୁଁ।
ହୁଁ। ଆମେ ଯାହାବି ଯାଉଛୁ କେନ୍ଦ୍ରକୁ ମାନେ କଣ ଗୋ ଟେ ଡକ୍ୟୁମେଣ୍ଟ କିଣିବା ପାଇଁ ଆଗ ପିଅନକୁ ଧର୍ ଏ ମ୍ୟା ଅଛନ୍ତି କି ନାଇଁ ଆପଣ କରେଇଦେବେ କି ତା ପରେ ଯାହା କଥା
ହୁଁ। ସେଇୟା।
ଛୋଟ ଛୋଟରୁ ଧାଇଲେ ହିଁ ବଡ ପାଖକୁ ପହଞ୍ଚିବ।
ହୁଁ ହଉ ହଉ ମ୍ୟାଡାମ ଆପଣଙ୍କ ସହିତ କଥା କଥା ହେଇ ବହୁତ ଭଲ ଲାଗିଲା। ହୋଉ ମ୍ୟାଡ଼ାମ ନମସ୍କାର ରଖୁଛି।